ମ୍ୟାଡ଼ାମ୍ ନମସ୍କାର।
ହୁଁ, ନମସ୍କାର।
ଭଲ ଅଛନ୍ତି?
ହୁଁ, ଭଲ ଅଛି।
ଆଉ କଣ କରୁଥିଲେ?
ଏଇ ବସିଥିଲି ଆଉ।
ଆଉ ଆପଣଙ୍କ ଆଡ଼େ ବର୍ଷା ହଉଚି?
ହୁଁ, ହଉଚି।
ଓ, ଆଉ କେମିତି କଣ ପାଗ ଆଜି ଦେଇଚି?
ବର୍ଷା ତ ହଉଚି ଆଉ। ଆଉ ପାଗ କଣ ଦବ ସେଇ ବର୍ଷା ହିଁ ବର୍ଷା।
ଆଚ୍ଛା। କଣ ଖାଇଥିଲେ?
କଣ ହେଲା?
କଣ ଖାଇଥିଲେ?
ଖାଇଥିଲି ଭାତ, ଡାଲି, ଶାଗ ମୁଗ, ଆଳୁ ଭର୍ତା, ଛୁଇଁ। କୁର୍କୁରି।
ଆଚ୍ଛା।
ହୁଁ।
ଆଉ ଆପଣ କଣ ପାର୍ଲର ଶିଖିବାକୁ ଯାଉଥିଲେ କି?
ନାଇଁ ତ।
ଆଉ କଣ ଯିବେ ବୋଲି ଭାରିଥିଲେ ନା କଣ? ମୁଁ ଶୁଣୁଥିଲି।
ହଁ ଯିବେ ବୋଲି ଭାବୁଥିଲି, କିନ୍ତୁ ଯାଇନି।
ଆଛା, କଣ କୋଉଠି ଯିବାକୁ ଭାବିଛନ୍ତି?
ସେଇ ଜଣ ଦିଦି ଟେ ତାଙ୍କ ସହ କଥା ହଉଥିଲି ତ, ସେ କହିଥିଲେ କି ସେ ଯାଉଛନ୍ତି ବୋଲି, ତ ସେଇ ମୁଁ କହିଥିଲି କି ଯିବା ପାଇଁ ଯେ, ଯାଇନି ତ ଏପଟେ କ୍ଲାସ ରହୁଛି, ଆଉ ଟାଇମ ହେଇନି।
ଆଛା।
ଦେଖାଯାଉ ସରୁ କ୍ଲାସ ଦେଖା
ଓହୋ, କୋଉଠି କି କ୍ଲାସ କଣ ଯାଉଛନ୍ତି?
ଯାଉଛି ଏଇ ଗୋଟେ ଏନଜିଓ କୁ।
ଓହୋ।
ସେଠି କ୍ଲାସ କରୁଚି, ହୁଁ, ଫ୍ରି।
ଆଛା, କଣ କେ କେମିତି କଣ ପଢ଼ାପଢ଼ି କରୁଛନ୍ତି କେତେ ଦିନି ଲାଗୁଛି।
ଏ ଫାର୍ଷ୍ଟ ରୁ ତମେ ଫା ଯିବ ତମକୁ ସେ ତେଇଶି ଦିନ ଗୋଟେ ଫାଉଣ୍ଡେସନ କୋର୍ସ କରାଇବେ। ତା ଦେହରେ ସିଏ ଆକ୍ଟଭିଟି ହେରିକା ହବ, ଗେମ୍ ହବ। ଏମିତି ସବୁ ହବ, ତାପରେ ତେଇଶ୍ ଦିନ୍ ପରେ ତମୁକୁ ଯଦି ଇଏ ଜବ୍ କରିବା ପାଇଁ ଚାହିଁବ ଜବ୍‌ କରିବ, ନ ହେଲେ ଫିଲିଂ କରିବ। ଫିଲିଙ୍ଗଟା ତାଙ୍କର ରହୁଛି ପଇଁତିରିଶ୍ ଦିନ୍, ତ ଆମର ହେଇଗଲାଣି ଦଶ୍ ଦଶ୍ ଦିନ୍ ପରେ ହବ। ଆମେ ଏବେ ଯାଉଚୁ ଶିଖୁଛୁ ଆଡଭାନ୍ସ ଏକ୍ସସେଲ୍‌ ଆଉ।
ଓହୋ ତାପରେ ସେ କଣ ଆପଣଙ୍କୁ ସେଠି ଚାକିରି ଦେବେ ନା କଣ?
ସେଠି ଦେବେନି, ବଟ୍ ତାଙ୍କର ଚିହ୍ନା ଅଛନ୍ତି କେତେଟା କମ୍ପାନୀ ତମକୁ ଯୋଉଥିରେ ଇଣ୍ଟରେଷ୍ଟ ତମେ ସେଇ ଅନୁସାରେ ତାଙ୍କୁ କହିଲି, ସେ ତମକୁ ସେଇ ଅନୁସାରେ ସେ ତମକୁ ଜବ୍ ମାନେ ତାକୁ ବୋଧେ ରିଟଟ୍ କରେଇକି ଛାଡିବେ।
ମାନେ ତାଙ୍କ ରିଫ୍ରେରେନ୍ସ ରେ ଆପଣ ଯିବେ?
ହୁଁ ହୁଁ। ଇଏ ହୋଉଚି କଥା ଆଉ।
ଆଛା ଆଛା। ଆଉ ଆଜି କଣ ଛୁଟି ନା କଣ?
ହଁ ଶନିବାର୍ ପାଖରୁ ଛୁଟି।
ଓ ହୋ।
ହୁଁ
ଆଉ ପାଞ୍ଚ୍ ଦିନ୍ ରେ କଣ ଠିକ୍ ଠାକ୍ କୋର୍ସ ସରିଯାଉଛି?
ପାଞ୍ଚ ଦିନିରେ ସେମତି, ଆଜି ଯଦି ଫର୍ମୁଲା ଏମିତି ପଢାଉଛି ଗୋଟେ ଟାକ୍ସ ବି ଦିଆହଉଛି। ଟ୍ୟାସ୍କ କାଲି ସେ ନଉଚନ୍ତି।
ତା ତାପରେ ଆଉ ଗୋଟେ ଟ୍ୟାକ୍ସବି ଦେବେ, ଆଜି ଟ୍ୟାକ୍ସ ଦେବେ ଆମକୁ, ସୋମବାର ଦିନ ଆମେ ଯିଏ କ
ମନ ମାନେ ପବ୍ଲିକ ସ୍କୁଲ ନେଇଁକା ଯାହାର ମାନେ ଟିକେ ଉଇକ୍‌ ରୋଉଚି ସେଥିପାଇଁକା ପଳୋଉଚନ୍ତି। ନିବେଶ ନ କରି ପାଇଲେ ଇଣ୍ଟରବିଉ ତମେ ଇଏ କରି ପାରିବନି ନା? ସେଥିପାଇଁ ହୁଏନା କୋମ୍ୟୁନିକେସନ ଆଉ ହିନ୍ଦୀରେ ଷ୍ଟ୍ରଙ୍ଗ କରିବା ପାଇଁ ଅଁ ଏମତି କିଛି କିଛି ମାନେ କୋଶ୍ଚିନ୍‌ ପଚାରିକି ତମକୁ କୁ ଭିଡିଓ କରୁଚନ୍ତି ସେଉଠୁ ତମେ ଜାଣିଦେବ ଯେ -ତମେ କୋଉଟା ଭୁଲ୍ କରିଚ କିନ୍ତୁ ତମର କୋଉଟା ଚୋର୍ ହବ ତମେ ଜାଣିପାରିବ ଆଉ।
ହୋଏ କାଚି ଦେବି। ଉଁ ଆଚ୍ଛା।
ଉଁ।
ଏମ୍‌ତି ତାହେଲେ ହୋଉଛି। କେତେ ପିଲା ପାଖାପାଖି ଯାଉଚନ୍ତି?
ଆମେ ଫାଉଣ୍ଡେସନ୍ କୋର୍ସ ଯେତୋଳେ କରୁଥୁଲୁ ସେତୋଳେ ଯାଉଥୁଲେ ପନ୍ଦରଟା ପିଲା ଖଣ୍ଡେ ଯାଉଥୁଲେ କିନ୍ତୁ ଏଠୁ ପନ୍ଦରଟା ପିଲା ଯାଉଥିଲେ ତା ପରେ ସେଥୁରୁ କେତେ ପିଲା କାହାର କଁ ପ୍ରୋବ୍ଲେମ୍ ହେଲା ତ ସେମାନେ ଆଉ ଆସିଲେନି। ଆଉ କେତେ ପିଲାଙ୍କର ଜବ୍ ବି ହେଇଗଲାଣି। ହେମାନେ କିଏ ସେ ସ୍ବାଇନେ କିଏ ଗା ହୁଁ ହୁଁ ଦଉଛନ୍ତି ତମେ ଅଦି ଇଣ୍ଟରେଷ୍ଟ ଥିବ ତ ତମେ ଜବ୍ କରିପାରିବୁ ଯଦି ସ୍କଲିଙ୍ଗ୍ ନ କରିବାକୁ ଚାହୁଁଚ। ସ୍କଲିଙ୍ଗ୍ ଟା କଲେ କଁ କି ତମେ ତ ତେ ଅଧିକ ଡାଟା ବିଷୟରେ ଆମେ ଜାଣିପାରିବୁ ଆଉ।
ଓହୋ।
ହୁଁ
ମାନେ ଏକ୍ସଟ୍ରା ନଲେଜ୍ ଟା ଟିକେ ଜାଣି ପାରିବ ଏକ୍ସଲ୍ ହେଇକା ଓପରେ କମ୍ପ୍ୟୁଟର୍ ନଲେଜ୍ ଓପରେ।
ହଁ।
ଏସ୍କେିଲିଙ୍ଗ୍ ଟା ପୁଣି କେତେ ଦିନ ଲାଗିବ?
ପଇଁତିରିଶ୍ ଦିନ୍ କହିଛନ୍ତି ତିରିଶ୍ ଦିନ୍ ଭିତରେ ସାରିଦେବେ ବୋଧ ଆଉ।
ଆଚ୍ଛା। ଭଲ ତାହେଲେ ତ।
ହୁଁ।
ଆପଣଙ୍କ ଘର ପାଖରୁ କେ ମାନେ କେତେ କିଲୋମିଟର୍ ହବ?
ଏମତି ତିନି ଚାରି କିଲୋମିଟର୍ ହବ ଆଉ।
ଓହୋ ଯିବା ଆସିବା କେମତି କରୁଚନ୍ତି?
ଗାଡ଼ିରେ।
ଡେଲି ଗାଡ଼ି ନେଇକି ଯିବା ଆସିବା କରୁଚନ୍ତି?
ହଁ ଗୋଟେ ସାଙ୍ଗର ମୋର ଯାଉଚୁ ସିଏ କେତେ ଦିନ ନେଇଆଉଚି ଦି ଦିନର ନଉଚୁ ମୁଁ ଦି ଦିନ ନଉଚି ଏମତି ପଳଉଚୁ ଆଉ।
ଓହୋ।
ତା ଘର ଏଇ ଆମ ଘର ପାଖେରେ ତ ତାର ମୋର ମିଶିକି ଯାଉଚୁ।
ଆଚ୍ଛା।
ଏ ଦି ଦିନ ନେଲେ ମୁଁ ଦି ଦିନ ନେଇଯାଉଚି ଆଉ ଏ ତାଇ ଯାଉଚି ଦିଟା ଗାଡ଼ି କ ନେଇକି ଯିବୁ ସେଥିପାଇଁ ପଳଉଚୁ ମିଶିକି ଆଉ।
କଣ ଆପଣଙ୍କ ବେଷ୍ଟ ଫେନ୍?
ହଁ ସେମତି ଛୋଟ ଅଳୁ ସାଙ୍ଗ ଆଉ।
ଆଚ୍ଛା ଆଚ୍ଛା ସେଥିପାଇଁ ମିଶିକି ପଳଉଚନ୍ତି ଆଉ।
ଦେ ତାକୁ ହିଁ ମୁଁ ଡାକିଥିଲି ମୁଁ କହିଲି ଆସେ ଏମତି ଗୋଟେ ଛି ଚାଲଯିବା ବୁଝିକି ଆସିଆ ଡକୁମେଣ୍ଟ୍ ନେଇକିଯିବ ଦି ଭଲ ଲାଗିବ ର କରିଆ ନଅଲେ ନାଇଁ। ଓ ସେଇ ଦିନଠୁ ଯାଇଚୁ ଯାଇଚୁ ଯାଇଚୁ ଭଲ ଲାଗିଲା ତ ଅଛୁ ଅଛୁ ଅଛୁ ଆଉ।
ଓହୋ।
ହୁଁ।
ଏବେ ଆଉ ତାହେଲେ କୁଆଡ଼େ ଯାଉନାହାନ୍ତି। ଆ ମଝିରେ କଁ ଗୋଟେ କେକ୍ ଯାଉଥୁଲେ କଣ ମୁଁ ଶୁଣୁଥୁଲି ଆପଣଙ୍କଠୁ।
ହୁଁ ଯାଉଥିଲି ସେଇଟା ସନ୍ଧ୍ୟାଏଳେ।
ଆଉ ଯାଉନାହାନ୍ତି?
ନାଁ ଆଉ ଯାଉନି ତିନି ମାସ ହେଲାଣି ଆଉ ଯାଉନି।
କଁ ପାଇଁ?
ଏମତି ଟିକେ ଛାଡ଼ିଦେଲି ଆଉ ଟାଇମ୍ ହେଲାନି ଟିକେ ଆଉ।
ଓହୋ ଭଲ ଆଉ ଛାଡ଼ିଲା ପରେ ଏଇନା ତ କିଛି ଚାକିରୀକେ କରିପାରିବେ ଯୋଉଠିକି ବି ଟାଇମ୍ ଦେଇପାରିବେ ଭଲ।
ହେଟା ଥିଲା ଗୋଟିଏ ପାଟ୍ ଟାଇମ୍ ଟେ ଛା
ସେୟା ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ଭଲ ଅଛନ୍ତି ତମ ଘରେ?
ହଁ ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କର ତ ପଢାପଢି ସରିବଣି ବୋଧେ।
ହଁ ଗ୍ରାଜୁଏସନ୍ ସିରିଲା ତମର?
ହଁ ମୋର ତ ସରିଲାଣି ତମକୁ ସାର୍ଟିଫିକେଟ ମିଳିସାରିଲାଣି?
ନାଇଁ ଆମର ମିଳିନି ଆମର ଆର୍ଡି ୟୁନିଭର୍ ସିଟି ତ ଆମକୁ ମିଳିନି। ଉତ୍କଳ ର ମିଳିଚି ବିଜେପି ର ମିଳିଚି।
ଓହୋ।
ହୁଁ। ଆମର ମିଳିନି ମିଳିଲେ କ୍ଲାସ କରିବି କଣ? ନାଇଁ ଆଉ କିଛି ପଢିବିନି।
ଆଚ୍ଛା ତାହାଲେ ଏବେ ଚାକିରୀ ପାଇଁ ଆଚ୍ଛା ଓହୋ।
ହୁଁ।
ତ ସେ ଆପଣଙ୍କୁ କଣ ଏଇ ସରିଲା ପରେ ସାଙ୍ଗେ ସାଙ୍ଗେ ଚାକିରୀ ଦେବେ ନା ପୁଣି କିଛି ମାସ ପରେ ଦେବେ ନା କଣ କେମିତି?
ଇନଣ୍ଟରଭ୍ୟୁ ରେ ପଠେଇବେ ଯଦି ଇନଣ୍ଟରଭ୍ୟୁ ମୁଁ ଭଲ କଲି ତାହେଲେ ହେଇଯିବ ଜବ୍। ପାଇବି ନା ଯଦି ଇନଣ୍ଟରଭ୍ୟୁ ନଦେଇ ପାରିବି କେମିତି କରିବି।
ଆଚ୍ଛା ନିଜେ ଏବେ ତାହେଲେ କ୍ରାକ୍ ଯଦି ଇଣ୍ଟରଭ୍ୟୁ କରିପାରିବେ ତାହେଲେ ଯାଇପାରିବେ।
ହୁଁ ହୁଁ ହୁଁ।
ଫୁଣି କିଛିଦିନ ପରେ ଦେବେ ଆଉ।
ହଁ ସେଇଆ।
ଆଚ୍ଛା।
ହୁଁ ତା ପୂର୍ବୁ ଜିବି କେତେଟା ଇଣ୍ଟରଭ୍ୟୁ ହବ ନା ମଗ୍ ଇଣ୍ଟରଭ୍ୟୁ ନିଜେ ସେ ମ୍ୟାମ ନିଜେ ନେବେ। ଅନଲାଇନ୍ ନେବେ ଅଫଲାନ୍‌ ନେବେ। ତାପରେ ସିଏ ଜାଣିପାରିବେ କି କଣ ତମେ ଏବେ ପରଫେକ୍ଟ ଅଛ ତମେ ଯାଅ। ହାଲ୍ କେଇ
ତାହେଲେ ସିଏ ନେବେ ଆପଣେ ତାପରେ ପଠେଇବେ
ହୁଁ ସିଏ ବି ଜାଣିବା ଦରକାର କି ଏ ପିଲାଟା ମାନେ ଅଛି ନା ନାଇଁ ବୋଲି ନା
ହଁ ସେଇଟା ବି ଠିକ୍ କଥା।
ହୁଁ ପୁଣି ପ ହଁ ପୁଣି ପଠେଇ ଦୋଉଥିବେ ଆମେ କିଛି କହିପାରୁନଥିବୁ। ତାଙ୍କର ନାଁ ଟା ବ୍ଲେମ୍ ହବ ନା।
ହଁ।
ହୁଁ।
ସେଇଟା ଠିକ୍ କଥା।
ହୁଁ।
ଯାହା ହୋଉ ଏତେ କିଛି ସିକୋଉଛନ୍ତି ତ ଭଲ କଥା।
ଫୁଣି ଫ୍ରି ଇଏ ଦେ
ଆପଣଙ୍କର କଣ ଏଇଟା ସରିବା ପାଖାପାଖି ହେଲାଣି ନା ଆହୁରି ଅଛି କେତେଦିନ ପୁଣି?
ଆମର ଏବେ ଦଶ ପନ୍ଦର ଦିନ ହେଇଚି ଆହୁରି ପନ୍ଦର କୋଡିଏ ଦିନ ଅଛି ଆଉ କଣ।
ଓହୋ।
ହୁଁ।
ପନ୍ଦର କୋଡିଏ ଦିନ କଣ ଖାଲି ଏଇନା ସ୍କିଲିଙ୍ଗି ଶିଖେଇବ?
ହଁ ଏଇ ସେ ଲୋକ ଶିଖେଇବେ ଆଉ।
ଆଚ୍ଛା।
ହୁଁ।
ଆଉ ଆପଣଙ୍କ ପବ୍ଲିକ୍ ସ୍ପିକିଙ୍ଗ ଭଲ ଅଛି?
ନାଇଁ ସେଇଥିପାଇଁ ତ ମ୍ୟାମ ଆମୁକୁ ସବୁ ଆକ୍ଟିଭିଟି ଦୋଉଛନ୍ତି ସେଇ ଆକ୍ଟିଭିଟି ଆମେ ଏବେ କହିପାରୁ କି କିଛି କିଛି ମୁଁ ତ କିଛି ଫାଷ୍ଟରୁ କିଛି କହିପାରୁନଥିଲି ଏବେ କାଲି ଗୋଟେ ଇଏଟେ ହେଇଥିଲା ସେଇଥିରେ କହିଚି ମ୍ୟାମ କହିଲେ କି ଭଲ କହିଚ ବୋଲି। ତ ଦେଖାଯାଉ ଆଉ ଗୋଟେ ଦିଅନ୍ତୁ ସେଇଟା ରଖି
ଓ ହୋ ମୁଁ କଣ ଶୁଣୁଥିଲି ଏଇ ମିରର ସାମ୍ନାରେ ଠିଆ ହେଇ କଥାବାର୍ତ୍ତା କଲେ
ହଁ ମ୍ୟାମ ବି କହୁଥିଲେ ହଁ ମିରର ସାମ୍ନାରେ ଠିଆ ହେଇକି କଲେ ତମେ ଜାଣିପାରିବ ଯେ କୋଉଟା ତମେ ଭୁଲ କହୁଚ କୋଉଟା ଠିକ୍ କହୁଚ
ସେଇଟା କଣ ସତ ହଉଚି ନା କଣ?
ହଁ ସେଇଟା ମୁଁ ବି ଟ୍ରାଏ କରିଚି ତମେ ଟ୍ରାଏ କରିବ ଜାଣିପାରିବ।
ଓ ହୋ ଏମତି କେତେଦିନ କଲେ ଠିକ୍ ହେଇଯିବ?
ଲଗାତର ମାସେ କର।
ଆଚ୍ଛା
ଦଶ ପନ୍ଦରଦିନ କଲେ ବି ତମେ ଜାଣିପାରିବ ଯେ ତମର କୋଉଟା ହଉଥିଲା କୋଉଟା ଏବେ ହଉନି।
ଓ ହୋ
ହୁଁ
ନିଜେ ଚାହିଁଲେ ତାହେଲେ ସବୁକିଛି ସମ୍ଭବ।
ହୁଁ ସାଙ୍ଗେ ସାଙ୍ଗେ ତ କୌଣସି ଜିନିଷ ହବନି ନା ତ ଟାଇମ ଲାଗିବ କଉଁଥିପାଇଁ
ହଁ ସେଇଟା ଠିକ୍ କଥା।
ହଁ।
ତାହେଲେ ଆପଣ ସବୁବେଳେ କଣ ଟ୍ରାଏ କରୁଛନ୍ତି?
ନାଇଁ ମୁଁ ଗୋଟିିଏ ଥର ହିଁ ଟ୍ରାଏ କରିଥିଲି ଏଇ କାଲିର ପୂର୍ବରୁ।
ହଁ
ସେଇଟା ହିଁ ଗୋଟେ ଟ୍ରାଏ କରିଥିଲି। ଆଉ ଟ୍ରାଏ କରିନି ମ୍ୟାମ ଯେ ସେଟା ପଢିକି ଟ୍ରାଏ କରିବି ଆଉ। ସେମାନେ କହିବେ ପୁଣି।
ଆଚ୍ଛା ହଉ ମୋର ଗୋଟେ କଲ୍ ଆସିଲାଣି ମୁଁ ଆପଣଙ୍କ ସହ ପଛରେ କଥା ହେବି।
ହଁ
ହଉ ଧନ୍ୟବାଦ।